ହଉ।
ଦ।
ହ୍ୟାଲୋ ହଁ।
ହଁ ହ।
ମୁଁ ଯୋଉ ସେ କହୁଥିଲି ତମର ଯୋଉ ରଜ କେମିତି ପାଳନ କରାଯାଏ?
ଏଇ ଗଲାନା ତମର ରଜ।
ହୁଁ ଆମର ତ ବହୁତ ଭଲ। ସେ ପୁରା ପାଳନ କରାଯାଏ।
ଆଚ୍ଛା ମାନେ ତମେ ଡୋରେ ଲ ଏ ସବୁ
ହଁ ଆମେ ତ ପୁରା ମାନେ ବର୍ଷ ପୁରା ଅନେଇକି ବସିଥାଉ ଆଉ କେବେ ରଜ ଆସ ଥିବ ଆମେ ମାନେ ପାଳନ କରିବୁ।
ଆଚ୍ଛା ମାନେ ତମର ସବୁଠୁ ବଡ ଫେଷ୍ଟିଭାଲ କି?
ହଁ ହଁ ଆମକୁ ତ ଭଲ ଲାଗେ ମାନେ ସବୁ ହଁ ସବୁ ପର୍ବ ଠାରୁ ରଜ ପର୍ବ ଟା ମାନେ ଭଲ ଲାଗେ ଆମକୁ ଟିକେ ଆଉ।
ଆଚ୍ଛା।
ମାନେ ପାଳନ କରାଯାଏ କିନ୍ତୁ ଯାହା ବି ହେଲା ଆମକୁ ଟିକେ ଦୋଳି ଖେଳିବାକୁ ମିିଠା ଖାଇବାକୁ ଆମକୁ ଭଲ ଲାଗେ ନା ତ ରଜ ଟା ବେଶୀ ଆମକୁ ମାନେ ଭଲ ଲାଗେ। ହଁ ହଁ। ଝିଅ ପିଲାଙ୍କର ବେଶୀ ଆଉ ଏଇ ଯୋଉ ମାନେ ପର୍ବରେ ଆଉ ଆମର କିଛି ଧର ଯୋଉ ବିଲରେ କୃଷି କାର୍ଯ୍ୟ ମାନେ ଆମର ସେଠି ହୁଏ ନା ଏଇ ଯୋଉ ତିନି ଦିନିଆଙ୍କ ପୁରା ମାନେ ବନ୍ଦ ରହିଥାଏ।
ଓ ହଁ।
ହୁଁ।
ଆଚ୍ଛା ହୁଁ।
ମାନେ ଏଇଠି କର ଆମର ବହୁତ ପ୍ରକାର ମାନେ ପିଠା ପଣା
ହୁଁ। ସେଇଟା ପୁଅ ପିଲାରେ ହୁଏନି ନା?
ନା ନା ମୁଁ ଆର ହୁଏ କିନ୍ତୁ ବେଶୀ ପରି ମାନେ ଝିଅ ପିଲାଙ୍କୁ ମାନେ ଏ ଝିଅ ପିଲାଙ୍କୁ ଏଥର ମାନେ ହୁଏ।
ହୁଁ ହୁଁ।
ତ ମାନେ ଆମ ଗାଁ ରେ ବି ରଜ ମହୋତ୍ସବ ହେଇଥିଲା
ହୁଁ ହୁଁ।
ମାନେ ନାଚ ମାନେ ନାଚ ଗୀତ। ଆମର ଏଇଠି ମାନେ ବିଭିନ୍ନ ପ୍ରକାର ମାନେ ଖେଳ ବି କରିଥିଲେ।
ହୁଁ।
ମାନେ ଆମ ପ୍ରାଇଜ ବି ଦେଲେ।
ହଁ ତମର ପ୍ରାଇଜ ବି ଦଉଛନ୍ତି।
ହଁ ମାନେ ଏଇ ବର୍ଷ ଆମର ମାନେ ଫାଷ୍ଟ ମାନେ ରଜ ମହୋତ୍ସବ ହେଲା।
ଓହୋ ହୁଁ ହୁଁ
ମହିଳା ବହୁତ ବଢିଆ ମାନେ ଏଥିରେ ହଉଛି
ତମର ଭୟସ ଟା କଟି କଟିକି ଆସୁଛି ହଁ ହଁ ହଁ
ହ
ହଁ ହଁ
କୁଆଡେ ରଜ ସ ପଲେଇଲେ କି
କହଣ
ତମ ଆଡେ ରଜ ପର୍ବ ହୁଏନି କି?
ଆମ ଆଡେ କୋଉଠି ହବ ଆମ ମାନେ ଘର ଆଗରେ ହଉଥିବ ମୁଁ ଜାଣିନି ଠିକ ରୁ ଆମର ଏଠି ତୁ ମୁସଲିମ ସବୁ ଅଛନ୍ତି ନା ଏଠି ହୁଏନି ଆମର ତ ଇଦ୍ ମାନେ ଆମର ସେଇଟା ବଡ ପର୍ବ ରମଜାନ ପରେ ଇଦ୍ ଆସେ ସେଇଟା ଆମର ସବୁଠୁ ବଡ ପର୍ବ
ମାନେ କଣ ସବୁ ତମର କରନ୍ତି?
ଆମର ଏଇ ମାନେ ପୁରା ମାନେ ରମଜାନ ମାନେ ସରୁଛି ସେଇଟା ହିଁ ମାନେ ପର୍ବ ତାପରେ ଇଦ୍ ଆସୁଛି। ସେଟାରେ ଆମେ ନୂଆ ଡ୍ରେସ ପିନ୍ଧିବୁ ତାପରେ ଭଲ ଭଲ ଖାଇବାର ମାନେ ରାନ୍ଧିବୁ ତାପରେ ଏଇ ସବୁ ହୁଏ ନମାଜ ପଢିବୁ ତାପରେ ଅ ମାନେ ବୁଲିବାକୁ ଯିବୁ ସାଙ୍ଗ ସହିତ ଏମିତି ଏମିତି ଆର୍କ ହାର୍ କେମିତି ବୁଲନ୍ତି?
ଆମର ବି ମାନେ ରଜରେ ମାନେ ଆମର ତିନି ଦିନିଆଙ୍କ ତିନିଟା ଡ୍ରେସ ଆମେ କରୁ ବଢିଆ ମନେ ମଜା ଆସିଜାଇଥାଏ
ହୁଁ ହୁଁ ହୁଁ
ମାନେ ତମର ସେଠି ମାନେ ସେଇ ଯୋଉ ପର୍ବରେ କଣ ସବୁ ମାନେ ହୁଏ ତିଆରି ଖାଇବା ପାଇଁ?
ଖାଇବା ପାଇଁ ଆମର ବିରିୟାନୀ ହୁଏ। ତା ସହିତ ଦହି ଆଉ ଯୋଉ ଚିଲି ଚିକନ ଅ ଇଏ ସବୁ ମିଠା ରେ ହୁଏ ଶିର ଖର୍ମା ଆଉ ଯୋଉ ସିର ଖୁର୍ମା ସିମେଇ ଲ ଆଉ ଏମିତି ସବୁ ରସମଲେଇ ଏମିତି ସବୁ ତିଆରି ହୁଏ ଘରେ ହ
ଘରେ ତିଆରି ହୁଏ।
ହଁ ହଁ ମାନେ ଏତେ ଆ ଦହିବରା ବି ତିଆରି ହୁଏ ଏମିତି ବିନା ଇଏ ମାନେ ଅ ବିନା ତରକାରୀ ବାଲା ଯୋଉ ଥାଏନି ଆଡୁଦମ୍ ବାଲା ସେଇଟା ସେଇଟା ବି ତିଆରି ହୁଏ।
ମୀଠୀ ଦେବେ ଯୋଉ ଦହିିବରା ହୁଏ ଆଉ
ହଁ ହଁ ହଁ ସେଟା ମ ତେ ବେଶୀ ଭଲ ଲାଗେ ଦହିବରାରେ ଏ ଯୋଉ ଆଡୁଦମ ପକେଇ ଦଉଛନ୍ତି ମତେ ଭଲ ଲାଗେନି
ନୁହେଁ ତା ଅପେକ୍ଷା ସେଟା ଟିକେ ମିଠା ଖଟା ଲାଗେ ଭଲ ଲାଗେ ସେ ଦହିବରା
ହଁ ହଁ ହଁ ଏଇ ମାନେ ଦି ଦିନି ହବ ମୁଁ ଘରେ ତିଆରି କରିଥିଲି। ହୁ ମୁଁ ଆଉ ମୋ ମମି ମିଶେଇକି ତିଆରି କରିଥିଲେ
ତମକୁ ଆସି
ମତେ ସେମିତି ସେମିତି ମମି ତିଆରି କରନ୍ତି ମୁଁ ଟିକେ ହେଲ୍ପ କରିଦିଏ ଆଉ।
ଦେଖିଲେ ଦେଖ ମାନେ ଦେଖିକିି କିଏ କରିଥିବ ତାପରେ ପଛରେ ଫେରେ କଲେ ହେଇଯିବ।
ହଁ ମାନେ ମତେ ବି ଖାଇବା ସବୁ ରାନ୍ଧିବା ଆସେ। ମାନେ କୋଉ କୋଉଟା ସବଜି ର ଯୋଉ ଅ ଟିକେ ଟିକେ ତରକାରୀ ଆସନି ନ ହେଲେ ଆସେ। ମୁଁ କରିଦିଏ ଭାତ ଆଉ ଯୋଉ ଶାଗ ଫାଗ ଇଏ ସବୁ କରିଦିଏ ରୁଟି ତମେ ରୁଟି ଗୋଲ କର ନା?
ମତେ ବଢିଆ ଗୋଲ୍ କରି ଆସ ମାନେ କରିପାରିବି।
ଆଚ୍ଛା ଆଚ୍ଛା ମୁଁ ବି ଗୋଲ କରେ।
ହଁ ଯେତେବେଳେ କେମତି ଫାଷ୍ଟ ଫାଷ୍ଟ ମୁ ଯେତେବେଳେ କରୁଥିଲି ସେତେବେଳେ ମାନେ ପୁରା ମାନଚିତ୍ର ଭଳିଆ ପୁରା ହେଇଯାଉଥିଲା।
ହେ ହେ ହେ ମୁଁ ବି ମାନେ ମୁଁ ବି ଫେର ଶିଖିଗଲି କରି କରିକି ହେଇଯିବ।
ହୁଁ ତାପରେ ଆସ୍ତେ ଆସ୍ତେ ମତେ ଯେତେବେଳେ ମତେ ଫାଙ୍କା ମିଳେ ମୁଁ କରେ ଯେତେବେଳେ ସେତେବେଳେ ଆସ୍ତେ ଆସ୍ତେ ହେଇଗଲା ଆଉ।
ଆଚ୍ଛା
ତଥାପି ଏବେ ବି ମଝେ ମଝେ ଗୋଟେ ଗୋଟେ ମାନେ ପୁରା ଏପଟ ସେପଟେ ହେଇଯାଏ।
ହୁଁ
ମୁଁ ସବୁ ମାନେ କଣ କୋଉ ସବୁ ମାନେ ତରକାରୀ ବନେଇ ଆସେ?
ମତେ ମତେ ଚିକେନ ଭଲ ସେ ମାନେ ରାନ୍ଧିବା ଆସେ ମୁଁ ଚିକେନ ବହୁତ ଭଲ ଲଥାନ୍ତେ ଆଉ ସବୁ ଜିର ଏମିତି ଡାଲମା ଆଉ ମତେ ଡାଲମା ବହୁତ ଭଲ ଲାଗେ ମାନେ ମୋର ଫେଭରେଟ।
କାଲ୍ନା
ହଁ ମତେ ବହୁତ ଭଲ ଲାଗେ ଆଉ ଯୋଉ ତମେ ତମ ଓଡିଆ ଘରେ ଡାଲମା କରୁଛନ୍ତି ସେଟା ବି ମତେ ବହୁତ ମାନେ ବହୁତ ଭଲ ଲାଗେ ମୋର ଗୋଟେ ସାଙ୍ଗ ଅଛି ତାଙ୍ଗ ଘର ହୁଏ ଉଁ ହାଁ
ନଢିଆ ରିକା ସବୁ ପକେଇକି ସବୁ କରନ୍ତି଼।
ହଁ ଉହୁଁ ହଁ ହଁ ତୁମର ଭ‌ଏସ୍ ପୁରା କଟି କଟିକି ଆସୁଛି।
କାତ
ହାଲୋ ହାଲୋ।
ବିଲା ହାଲୋ।
ହଁ ହଁ ହଁ ହାଲୋ।
ହଁ ସୁଭିଲା।
ହଁ ଶୁଭିଲା ଶୁଭିଲା।
ମ ଆମର୍ ରୁଆଡେ ଯୋଉ ମନ୍ଦିର ମାନଙ୍କରେ ମାନ ହୁଏ। ଏ ସଂକ୍ରାନ୍ତି କି ଏଠାରେ ଯୋଉ ହୁଏ ସବୁ ଖିଚୁଡି ଡାଲମା ଟା ବଢିଆ ଲାଗେ ଖାଇବା ପାଇଁ।
ହଁ ଆଉ ଯୋଉ ଇସ୍କୁଲରେ ବି ଡାଲମା କରନ୍ତି ମୁଁ ଖାଉ ଖାଇଥିଲି ସେଟା ବି ବହୁତ ଭଲ ଲାଗେ। ଆଉ ଲେକିନ୍ ମାନେ ତମ ଓଡିଆ ଘରେ ବହୁତ ଭଲ ଡାଲ୍ମ କରନ୍ତି। ଉଁ
ହୁଁ ହୁଁ।
ମତେ ବହୁତ ଭଲ ଲାଗେ।
ଦିଖ୍ ଯ ବିନା ପିଆଜାସୁନ ରେ ଯୋଉ ଡାଲମା କରନ୍ତି ମାନେ ତୁ କୋଉ ଗୋଟେ ମାନେ କୋଉଥିରେ ସେଆହୁରି
ଉଁ ଉଁ ମାନେ ସେମ୍ତି ଭଲାଗେ ମତେ ମାନେ ଅ ଏଆଁଇଷ ଏତେ ଭଲ ଲାଗେନି। ମୋତେ ବେଶୀ ସାଧା ହିଁ ଭଲ ଲାଗେ। ଡାଲି, ଡାଲମା ଆଁ ଏମ୍ସତି ସବୁ ଭଲ ଲାଗେ।
ମତେ ମାନେ ଡାଲ୍ମା ଅପେକ୍ଷା ବେଶୀ ଡାଲି ଟା ଭଲ ଲାଗେ।
ଆଚ୍ଛା ହାଁଆ ମତେ ଡାଲିମ ଭଲ ଲାଗେ ଡାଲି ବହୁତ ଉଁ ବହୁତ ଭଲ ଲାଗେ। ତା ସହିତ ଟିକେ ଟିକେ ସବୁ ଥିବ ତାପରେ
ହୁଁ ହୁଁ।
ଉହୁଁ ସାଲେଡ୍ ଆ ମାନେ ଖଟା ଇ ସବୁ ଅଁ ଥିବ ଟିକି ଟିକି ଭଲ ଲାଗେ ସବୁ। ହୁଁ। ଆଉ ଯୋଉ ତମେ ବୁଲିବାକୁ ଯାଉଛ କୋଉଠି ବି
ହୁଁ। ହେଲୋ
ହୁଁ ହୁଁ।
ବୁଲିବାକୁ ନା
ହୁଁ।
ଏବେ ତ ଏଇ ଆଉ ଯାଇନ କୁଆଡେ?
ହୁଁ।
ଆମର ଏଇ ଯୋଉ ରଜରେ ଆମେ ଯାଇଥିଲୁ ଏଇ ପାଖରେ ହୁଏ ଆମର ରାମ ରାଜା ହୁଏ।
ଆଚ୍ଛା।
ମାନେ ମେଳା ପୁରା ପଡିଥାଏ ସବୁ ଦୁକାନ୍ ଫୁକାନ୍ ସବୁ ପଡିଥାଏ ବଡ ଆକାରେ। ତୁ ସେ ଦେଖିବାକୁ ଯାଅ। ମାନେ ଅଛି ପକେ ନଈ ଏ ସବୁ ଅଛି ସେଠି ମାନେ ଫଟୋ ଫଟ ସବୁ ଉଠେଇବା ପାଇଁ ବଢିଆ ହେଇଛି।
ହୁଁ। ହଁ ବଢ଼ିଆ।
ତ ମାନେ ତମ ଘର ପାଖାପାଖି ମାନେ କେମତ ମାନେ ଅଛି ଜାଗା ମାନେ ଗୋଟେ କୁଆଡେ ବୁଲି ଯିବା ପାଇଁ।
ଆମର ଏଠି ତ ମାନେ ସବୁ ଜାଗାରେ ଘରେ ଅଛି ଗଛ ପତ୍ର ଏମିତି ଉଁ କ୍ଷେତ ବିଲ ଟିକେ ଆଗରେ ଅଛି। ଏମତି ଆମର ତ ପୁରା ରୋଡ ସାଇଡରେ ଆଉ ହୁଁ। ଆଗରେ ଯିବ ଇଏ ବରି ଏ ସାଇଡରେ ଯିବ ଏମିତି ହୁଁ ଆଉ ଯୋଉ ତମକୁ
ତମେ କଣ କଲେଜ ଯାଉଛ କୋଉ ଥରେ ଯାଉଛ? ତମେ ଯୋଉ କଲେଜ ଯାଉଛ ବସ୍ ରେ ଯାଉଛ ବୋଧେ ଦୂର ନା କଣ କଲେଜ ଘର ପାଖରୁ
ନା ନା ଅପା ମାନେ ସୁଜନପୁର। ଆମର ଘର ମାନେ ସେଠୁ ବରୁଆରୁ ଏଠି କେତକିଆଁ ଉଁ ଏମିତି।
ହଁ ହଁ କଲେଜ ବୋଧେ ଦୂର ବୋଧେ ଆଉ।
ହଁ ଫେର ବି ଦୂର ଅଛି ମାନେ ସାଇକେଲ ରେ ବି ପଡେଇବୁ କି କିଛି ନାଇଁ ମାନେ ମୁଁ ସାଇକେଲ ରେ ଯାଏନି। ଏଠୁ କେତେ ପିଲା ସାଇକେଲ ରେ ହିଁ ଯାଆନ୍ତି।
ତମେ ଜୀବନେ କଣ ତମେ ଏକ ଯାଉଛ ନା ସାଙ୍ଗମାନେ ମିଶିକି?
ନା ନା ସାଙ୍ଗ ଯାଉଛି ନହେଲେ ସେ ଯଦି ନ ଯାଉଛି ମୁଁ ଏକ ପଡିଯାଉଛି ଅ ଟ ବସ ଯାହା ଅ ଉଁ
ଯାହା ମିଳିଲା ସବୁ ପଳଉଛ ସେଥିରେ ଆଉ।
ହଁ ହଁ ହଁ।
ଭଲ।
ହୁଁ ମୁଁ ସାଇକେଲ ଚଲେଇକି ଏତେ ଘରରେ ଯାଇପାରିନି। ମୁଁ ର ବସିଛି
ଯ ବହୁୁତ ଜଝିଅରେ ମାନେ ଏଥରକ ଖରା ହଉଛି ନା
ହଁ ସେଆ ବସ୍ ପାଇଁ ୱେଟ କଲେ ବି ମାନେ ଏତେ ବିରକ୍ତି ଲାଗୁଛି କୁହନି।
ନା ଏଇ ଦି ତିନି ଦିନ ହେଲା ଟିକେ ମାନେ ଥଣ୍ଡା ମାନେ ଟିକେ କାଉଁଳିଆ ପାଗ ହେଇଛି।
ହଁ ଆଙ୍କର ବହୁତ ଗରମ।
ମୋର ବି ମାନେ ପାରନ୍ତି
ଘରେ ବି ଗରମ ଏମତି ପୁରା।
ଏ ଦି ଦ ଥଣ୍ଡା ଲାଗୁଛି ନହେଲେ ପୁରା ଗରମ ପୁରା ଦିନ ଯାକ ମାନେ ଶୋଇ ବି ବସି ହୁଏନି।
ହଁ ବା ଏବେ ହିଁ ଟିକେ ବହୁତ ଭଲ ଲାଗୁଛି ଟିକେ ଖ ମାନେ ଅ